ଓଉଣ ମୁ ମୁଁ ମଇ ଶିଭୁଛି କାରଣ ମୁଁ ଯ ଗୋଟେ କାନରେ ଗୋଟେ ଯନ୍ତ୍ର ଟଟିଏ ଲଗେଇ ଯଦି ଆପଣ କହିବେ ତ ମୁଁ କାଢିଦେବି
ନାଇଁ ନାଇଁ ନାଇଁ ନାଇଁ ସମ୍ପୂର୍ଣ୍ଣ ରୂପେ ଶ୍ରବଣ
ନା ନା ଶୁଣନ୍ତୁ ମୁଁ କାଢିଦେଲି ଆପଣ କାରଣ ମୁଁ ଚାହୁଁନି କିଛି ଦୁର୍ଭାଗ୍ୟବଶତଃ କିଛି ଖରାପ ହଉ।
ନା ନା ନା ନା ସର୍ବ
କମ୍ ଶୁଭୁଛି ଆପଣଙ୍କ ଭଏସ୍।
ହାଲୋ।
ଏବେ ଶୁଭିଲା ଏବେ ଶୁଭିଲା ହଁ।
ଆଗ୍ ନାଇଁ ମୁଁ କହୁଥିଲି କି ଆପଣଙ୍କ ତ ଲିଖନ କାର୍ଯ୍ୟଟି ଶେଷ ହୋଇଯାଇଥିବ।
ଲିଖନ କାର୍ଯ୍ୟଟି ମା-ମା-ମାନେ?
ଆଜି ଦୁତୀୟ ଦୁତୀୟ ଶ୍ରେଣୀରେ ଯୋଉଟା ପଢା ଯାଉଥିଲା।
ନା ନା ସେଇଟା ଆରମ୍ଭ ହୋଇଛି ଜଷ୍ଟ। ସେଇଟା ବହୁତ ଆଗକୁ ଯିବାର ଅଛି। ବହୁତ ସିଢି ଅଛି ତାର। ଆଜ୍ଞା।
ଆଉ ବର୍ତ୍ତମାନ ମୁଁ କହୁଥିଲି ଆଉ ଆପଣ ଖାଦ୍ୟ ଯୋଉ ରାତ୍ରି ଭୋଜନ କରି ସାରିଲେଣି?
ରାତ୍ରି ଭୋଜନ କରିନାହିଁ। ମୁଁ ଜଷ୍ଟ ମାନେ ଯାଇଥିଲି ଯନ୍ତ୍ରପାତି ଅ ଶିଖିବା ପାଇଁ ଏବେ ଯନ୍ତ୍ରପାତି ଶିଖିକି ଏବେ ଘରେ ଅଛି। ଆଜ୍ଞା ସେ ଜ ଆଜ୍ଞା ସେଇଟା ସଂକଳନ ଦେଖିବା ପାଇଁ। ପ ପକେଇ ଦଉନ ଟିକେ। ହ୍ଯାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ପଦବୀଙ୍କ ସହ ଯାଇଥିଲେ।
ଆଜ୍ଞା। ଆଜ୍ଞା ଆପଣ ଟିକେ ଗପୁଥାନ୍ତୁ। ମୁଁ କାଲି ହୁଁ ହୁଁ ରେ ଜବାବ ଦେବି। ବଟ ଆକଚୁଆଳି ଗୋଟେ କାମ କରୁଅଛି।
ଆଜ୍ଞା ଆଜ୍ଞା ଆପଣ କର୍ମ ହିଁ ଭଗବାନ। ଆପଣ କର୍ମ ହିଁ କରନ୍ତୁ।
ମିଞ୍ଜା।
ସମୟ ଅବଧି ଭିତରେ ଉଁ ଆମକୁ କାର୍ଯ୍ୟଟି ସମାପ୍ତ କରିବାର ଅଛି ଆଉ।
ଆଜ୍ଞା ମୁଁ ଏବେ ଯୋଉଥିରେ କପଡା ଧରିବା ଯନ୍ତ୍ରରେ କପଡ଼ା ଟିକେ ପକେଇ ଅଛି। ସେଥିପାଇଁ
ଓହୋ ହୋ ହୋ। କର୍ମମୟ ଜୀବନ କର୍ମ ମୟ ଜୀବନ ମୁଁ ବର୍ତ୍ତମାନ କିଛି ଲେଖନ କାର୍ଯ୍ୟ କରିଅଛି। ବଟ ଉ ଗୋଟିଏ ପୃଷ୍ଠା ଲେଖନ କାର୍ଯ୍ୟ କରିଅଛି ବର୍ତ୍ତମାନ ଆସିକି ବସି ଅଛି। ମନୋରଞ୍ଜନ
ଗୋଟିଏ ପୃଷ୍ଠା ଓହୋ।
ଗୋଟିଏ ପୃଷ୍ଠା ଲିଖନ କାର୍ଯ୍ୟ।
ବୁଝିଲି।
ଆଜ୍ଞା।
ହୁଁ ହୁଁ।
ଡାକବାଜି ଯନ୍ତ୍ର ଯୋଉ ଆଜି ପଢା ଯାଉଥିଲା। ମୁଁ ତାର ପ୍ରଥମ ମୁଁ ତାର ପ୍ରଥମ କକ୍ଷ ପ୍ରଥମ ଇଏରୁ ଲେଖୁଛି ଲେଖୁଅଛି ବର୍ତ୍ତମାନ।
ମୁଁ ତାର ପ୍ରଥମରୁ ହିଁ ଲେଖି ନାହିଁ।
ଖୁ ଅଛି ଆପଣ ସେଦିନ ଲେଖୁଥିଲେ।
ମୁଁ ସେ ଯୋଉ ମ୍ୟାଡାମଙ୍କର ଲେଖି ଲେଖିଛି ସାର ର୍ଙ୍କର ଏପର୍ଯ୍ୟନ୍ତ ସ୍ଟାଟ କରି ନାହିଁ ଆମର ହେଡ ସାରଙ୍କ ର
ଓହୋ ମ୍ୟାଡାମଙ୍କର ତ ଲେଖା ହିଁ ଅଧିକା ଅଛି ନା।
ହୁଁ ମ୍ୟାଡାମଙ୍କର ସାରିଦେଇଛି।
ହଁ ସେଇଟା ହିଁ ତ କୁହାଯାଉଛି ମୁଁ ସେଇଦିନ ସେଇ କଥା ହିଁ ଦେଖୁଥିଲି। ତ ଆପଣ ବର୍ତ୍ତମାନ ଆଗରେ ଅଛନ୍ତି? କିନ୍ତୁ ଆମ୍ଭେ ଆରମ୍ଭ କରିଛୁ ଗୋଟିଏ ପୃଷ୍ଠା ଲେଖିଛୁ ଆଉ ବାକି ଲେଖିଦବୁ ଆଉ। କାଲି ଅଛି ଏକ ଛୁତ୍ରୀ ଛୁଟି ଦିନ ପର୍ବ
ଆଜ୍ଞା ଆଜ୍ଞା। ଆଜ୍ଞା କଣ ଦିନ ଦିନରେ କଣ ଖାଇଛନ୍ତି?
ଆଜି ହଁ ହଁ ହଁ ଆଜି ମୁଁ ତ୍ବରିତ ବେଗରେ ଧାଇଁଥିଲି। ପଟଣା କାର୍ଯ୍ୟ ସାରି କିଛି ବାର୍ତ୍ତାଳାପ କରି ମୁଁ ଧାଇଁଥିଲି। ତ୍ବରିତ ବେଗରେ ବାଟରେ ମୁଁ ଆପଣଙ୍କୁ ମଧ୍ୟ କହିଥିଲି ବୋଧହୁଏ କି ମୋର ଜଣେ ଭ୍ରାତା ଆସିଛନ୍ତି।
ଆଜ୍ଞା ଆଜ୍ଞା।
ଭ୍ରାତା ଆସିକି ଖାଇଦେଇକି ପଳେଇଲେ।
ଆଜ୍ଞା।
ଆଜ୍ଞା ତ ଭ୍ରାତାଙ୍କ ପାଇଁ ମଝିରେ ଟିକେ ମିଷ୍ଟାନ୍ନ ନେଇଥିଲି ଥଣ୍ଡା ମିଷ୍ଟାନ୍ନ ନେଇଥିଲି।
ଥଣ୍ଡା ମିଷ୍ଟାନ ନା ଥଣ୍ଡା ଅଲଗା ମିଷ୍ଟାନ ଅଲଗା।
ନାଇଁ ନାଇଁ ଥଣ୍ଡା ମିଷ୍ଟାନ୍ନ ମିଷ୍ଟାନ୍ ଉଇଥ ଥଣ୍ଡା। ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଯୋଉ ତାକୁ କଣ କୁହନ୍ତି ଆଇସ୍କ୍ରିମ୍ କୁହନ୍ତି ତାକୁ ଆଇସ୍କ୍ରି
ଓ ଭାଇ ମୁଁ ଭାବୁଛି ମିଠା।
ନା ନା ନା ମିଠା ବର୍ତ୍ତମାନ ଯୁଗରେ ମିଠା କିଏ ନେଇକି ଯାଏ ବାଟରୁ। ଏହା ଏକ ନାକକ ଜଣେ ଉଣେଇଶ ବର୍ଷୀୟ ବାଳକ ମିଠା କିଣିକି ନବ। ଜଣେ ତେଇଶି ବର୍ଷୀୟ ବାଳକଙ୍କ ପାଇଁ ଏହା ଆଜି ଯାଏ କଦବା କୋଚିତ୍ କେଉଁଠି ଠିକ ତ ମୁଁ ନେଇଥିଲି ପାଛ୍ରୀ ନାମକ ମିଷ୍ଟାର୍ନ ଟି ନେଇଥିଲି ତ ମିଠା ତାକୁ ଆମେ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର ମଧ୍ୟରେ ରଖିଥିଲୁ।
ଆପଣ ଥଣ୍ଡା ଥଣ୍ଡା କହିଲେ କାଇଁ ଆପଣ କହିଥାନ୍ତେ ବରଫ କ୍ରିମ୍।
ମିଠା।
ହଁ ମିଠା କ୍ରିମ କଣ ମିଠା କୁହା ହୁଏ।
ଆଉ କବ ମୁଁ ତାର ଭାବିବି ମତେ ଟିକେ ସମୟ ଦରକାର ମୁଁ ବର୍ତ୍ତମାନ ଟିକେ ପ୍ରଥମେ ପ୍ରଥମେ ମଣିଷ ଝୁଣ୍ଟେ ପ୍ରଥମେ ପ୍ରଥମେ ମଣିଷ ଝୁଣ୍ଟେ। ତ ନେଇଥିଲି ତ ଆଜି ଖରା ବେଳରେ ମଧ୍ୟାହ୍ନ ଭୋଜନଟି ଏକ ଏକ ପ୍ରକାର ସାତ୍ଵିକ ଭୋଜନ ହୋଇଥିଲା ଆଜି ଆପଣ ଜାଣିଥିବେ ଆଜି ଏକାଦଶୀ ଆଜି ଆଜି ଭଳି ଦିନରେ ପବିତ୍ର ଦିନରେ ମୁଁ ପିଆଜ ରସୁଣ ଛୁଇଁବା ସ୍ପର୍ଶ କରିବା ତ ଦୂରର କଥା ପିଆଜ ରସୁଣ ବିଷୟରେ ଭାବିବି ନାହିଁ। ଆଜି ଅରୁଆ ଅର୍ନ ହରଡ ଡାଲି, ଏ କାକୁଡି ସାଲାଟେ ଦହି ଟିକେ ପଡିଥିଲା। ଏବମ୍ ମଧ୍ୟାହ୍ନ ଭୋଜନର ମୁଖ୍ୟ ଆକର୍ଷଣ ହେଇଥିଲା ପୋଟଳ ଆଳୁ ତରକାରୀ।
ଆଜ୍ଞା ଆଜି ଆପଣ ଯେତେବେଳେ କହିଲେ ବିଶ୍ୱବିଦ୍ୟାଳୟରେ କି ଆପଣ ଆଜି ଘରକୁ ମାନେ ଗଲେ ପୋଟଳ ଖାଇବେ। ଆଜ୍ଞା। ସେତେବେଳେ ମତେ ପୋଟଳ ଖାଇବାକୁ ବହୁତ ଇଛା ହେଲା। ଆଉ ମୁଁ କହିଲି ହଉ ଖାଇବି ଆଉ। ଆଜି ମୁଁ ଘରକୁ ଯେତେବେଳେ ଆସିଲି ମୁଁ ଦେଖିଲି ଆମ ଘରେ ମଧ୍ୟ ପୋଟଳ ତରକାରୀ ହେଇଥିଲା। ତ ମୁଁ ଅତ୍ୟନ୍ତ ଖୁସି ହେଇକି ଆନନ୍ଦିତ ଭାବରେ ଖାଇଲିି।
ଓ ମାନେ ମନ ମନ ଯାହା ଚାହେଁ ଭଗବାନ ସେୟା ଦେଇଦେଲେ। ଏଟା ବହୁତ ଖୁସିର କଥା।
ଆଚୁଆଲି ପୋଟଳ ମାନେ ବହୁତ ବହୁତ ପସନ୍ଦ ସେଥିପାଇଁ।
ଓ ନାଇଁ ନାଇଁ ନାଇଁ ଭଲ କଥା ଆପଣ ଚାହିଁଲେ ଆପଣଙ୍କୁ ମିଳିଗଲା ମାନେ ଭ ଆପଙ୍କର ଟିକେ ପିଆଜରସୁଣ ପ୍ରସ୍ତୁତ ହେଇଥିବ ପିଆଜ ରସୁଣରେ ପ୍ର
ଆଜ୍ଞା ଆଜ୍ଞା।
ଆଜ୍ଞା। କିନ୍ତୁ ଆଜି ଅରୁଆ ଅର୍ନ ଖାଇ ମତେ ଏପରି ଭାବେ ଲାଗିଲା ମୁଁ ସାତ୍ଵିକ ବାତରଣ ବାତାବରଣକୁ ପଳେଇ ଆସିଅଛି। ଏବଂ ଅ କିଛି ଖୁସି ଲାଗୁଛି ବର୍ତ୍ତମାନ ଆମର ରାତ୍ରି ଭୋଜନ ବି ପ୍ରସ୍ତୁତ ହେଇଗଲାଣି। ହଁ ମୋର ଗୋଟେ ପ୍ରଶ୍ନ ଥିଲା ଆପଣଙ୍କୁ ଭୋଜନ ରେ ଭାତ ଭଲ ଲାଗେ ନା ରୁଟି ଭଲ ଲାଗେ?
ଭାତ।
ଆପଣଙ୍କୁ ବି ଭାତ ଭଲ ଲାଗେ। ଆପଣଙ୍କୁ ଭାତ ତ ମଧ୍ୟ ଦୁଇ ପ୍ରକାରର ଅରୁଆ ଅନ୍ନ ଏବଂ ଉଷୁନା ଅନ୍ନ କେଉଁ ପ୍ରକାର ର ଅନ୍ନ ଆପଣଙ୍କୁ ଭଲ ଲାଗେ?
ମତେ ସବୁ ଭଲ ଲାଗେ। କିନ୍ତୁ ଅଧିକାଂଶ ଆମ ଘରେ ଉଷୁନା ହୁଏ। କିନ୍ତୁ ମୋତେ ଅରୁଆ ଟି ଅଧିକ ପସନ୍ଦ।
ଆପଣଙ୍କୁ ଅରୁଆ ଅନ୍ନ ଭଲ ଲାଗେ ଭଲ କଥା। ମତେ କିନ୍ତୁ ଉଷୁନା ଅନ୍ନ ଭଲ ଲାଗେ। ମତେ ଯୋଉ ପ୍ରକାର ଅନ୍ନ ଦେବ ଅନ୍ନ ମିଳିଲେ ଗଲା ଆଉ। ଅନ୍ନମଈ ପିଣ୍ଡ ଆଉ। ଅନ୍ନ ହିଁ ଭଲ ଲାଗେ। ମତେ ଯଦି ଦୁଇଟି ବିକଳ୍ପ ଦିଆଯିବ କି ଆପଣ ଅନ୍ନ ଖାଆନ୍ତୁ କି ରୁଟି ଖାଆନ୍ତୁ ତ ମୁଁ ସଦାସର୍ବଦା ଆଖି ବନ୍ଦ କରି ଅନ୍ନକୁ ହିଁ ବାଛିବି।
ମୁଁ ବି।
ଆଉ ହଁ ଆପଣ ତମେ ବହୁତ ଭଲ ଲୋକ ବହୁତ ଭଲ। । ଶବ୍ଦ ବି ପାଉନାହିଁ ଆଣଙ୍କୁ କରିବା ପାଇଁ।
ଭାତ ଟା ଖାଇଲା ମାନେ ଅ ଭାତ ସେଇଟା ଖାଇଲା ପରେ ଲାଗେ କି କି ପେଟ ଫୁଲ ଅଛି। ରୁଟି ଖାଇଲା ପରେ ସେମିତି ଲାଗେନି।
ଆଜ୍ଞା। ନାଇଁ ନାଇଁ ଗୋଟେ ତୃପ୍ତି ଲାଗେ ନା। ତୃପ୍ତି। ଆଉ ଆପଣଙ୍କୁ ରେ ମଧ୍ୟ ଭାତଟି ଦରକାର ହୁ ହେଉଥିବ।
ଆଜ୍ଞା କଁ କଇଁଲେ?
ଆମିଷରେ ମଧ୍ୟ ଭାତଟି ଦରକାର ହଉଥିବ?
ଆଜ୍ଞା ସବୁଥିରେ ଭାତଟି ହଉଚି ଅଁ କଁ କହିବି ମୋର ମନେ ପଡ଼ୁନି ତାକୁ କଁ କହନ୍ତି।
ଆଜ୍ଞା ଆଜ୍ଞା ଅତ୍ୟାବଶ୍ୟକ ସାମଗ୍ରୀ।
ଆପଣ ଆପଣ କୁଆଡ଼େ ପଳେଇଚନ୍ତିଯେ ଆପଣ ଭାଙ୍ଗି ଭାଙ୍ଗି ଶୁବୁ ଅଛି?
ଆଜ୍ଞା କଣ କରିବା ଏହା ତରଙ୍ଗ ତରଙ୍ଗର ଅସୁବିଧା ହେଉଅଛି।
କୋଉଠି ଆପଣ ପଳେଇ ଆସିଲେନା ଆପଣ ଯୋଉଠି ବସିଥିଲେ ସେଇଠି ରହୁନାହାନ୍ତି ଆଉ କିଛି ସମୟ ଆପଣଙ୍କ କୁଆଡ଼େ ହଟିଗଲେ କି?
ମୁଁ ଛାତ ଉପରେ ବୁଲୁଅଛି।
ଆପଣ ୟା ପୂର୍ବରୁ କୋଉଠି ଥିଲେ?
ଆଜ୍ଞା?
ୟା ପୂର୍ବରୁ କୋଉଠି ଥିଲେ?
ଏହା ପୂର୍ବରୁବି ମୁଁ ଛାତ ଉପରେ ବସିଥିଲି ମୁଁ ବସି ଯାଉ ଅଛି।
ଆଜ୍ଞା ଆପଣ ପ୍ଲିଜ୍ ଯୋଉଠି ଥିଲେ ସେଇଠିହିଁ ରୁହନ୍ତୁ କାରଣ ଆପଣ ଯଦି ଦୌଡ଼ା ଦୌଡ଼ି କରିବେ ଛାତ ଉପରେ ତ ଆପଣ ପଡ଼ି ଯାଇପାରନ୍ତି।
ନା ନା ନା ନା ରାତ୍ରି ସମୟରେ ଛାତ ଉପରେ କୌଣସି ଉନ୍ମାଦ ଗ୍ରସ୍ତ ବ୍ୟକ୍ତି ହିଁ ଦୌଡ଼ିବ।
ଆପଣଙ୍କୁତ ରାତ୍ରି ସମୟରେ ଛାତ ଉପରକୁ ଯିବା କଥା ନୁହେଁ ପ୍ରଥମତଃ
ଓଃ ହଁ ହଁ। ମୋର ନାଇଁ ନାଇଁ ନାଇଁ ଏଠାରେ ମୁଁ କିଛି ଗୋଟେ ଜିନିଷ କହିବାକୁ ଚାହୁଁଛି
କୁହନ୍ତୁ।
ଆମ୍ଭ ଗୃହଟି ହାଲୋ ଆମ୍ଭ ଗୃହକୁ ନା ନାଗିକି ଗୋଟେ ଛାତ ଅଛି ଯେହେତୁ ଆମେ ଦ୍ଵିତୀୟ ମହଲାରେ ରହୁଅଛୁ ଆଉ ଏହାପରେ କୌଣସି ଘର ପ୍ରକାର ଘର ନାହିଁ ତ ଦ୍ଵିତୀୟ ମାହଲାକୁ ଲାଗି ଯଉ ଛାତଟା ଅଛି ସେଠି ବସି ଚି ତଘରକୁ ଲାଗିଚି ସମ୍ପୂର୍ଣ୍ଣ ଉପରେ ଏଥରେ ମୋ ସହିତ କିଛି ଘଟଣା ଘଟିଥିଲା ତ ମୁଁ ବର୍ତ୍ତମାନ ଏକ ସ୍ଵଚ୍ଛ ପରିବେଶରେ ଅଛି ସେଉପର ପରିବେଶକୁ ମୁଁ ଯାଇନି।
ଆପଣଙ୍କ ଜାଗାରେ ଯଦି ମୁଁ ଥାଆନ୍ତି ତାହେଲେ ମୁଁ ସେଇ ଉପର ପରିବେଶକୁବି ଯାଇନଥାନ୍ତି। ଯୋଉ ଆପଣ ସ୍ଵଚ୍ଛ ପରିବେଶରେ ଅଛନ୍ତି ସେ ସ୍ଵଚ୍ଛ ପରିବେଶ
ନା ନା କିନ୍ତୁ ଏଟା ଲୋକ କଥାରେ ମାନୁଚନ୍ତିକି କିଛି ଘଟଣା ଘଟିଥିଲା। କିନ୍ତୁ ମୁଁ ଦେଖନ୍ତୁ ମୁଁ ଟିକେ ନାସ୍ତିକ ପ୍ରକାରର ନା ମୁଁ ଭଲ ମାନେ ନା ଖରାପ୍ ମାନେ ଆଗରୁ ମୁଁ ଥିଲି ଆସ୍ତିକ କିନ୍ତୁ ଏବେ ଆଉ ମାନୁନାହିଁ ତ ମୁଁ ତ ଭାବୁଚି ମୋରସେ ପେଟହିଁ ଖରାପ୍ ଥିଲା।
କଁ ଘରେ କଁ ଖରାପ୍ ଥିଲା?
ପେଟହିଁ ଖରାପ୍ ଥିଲାନା ତାପରେ ଜର ହେଲା ତଗ ଟିକେ ମର ବାୟୁ ଜନିତ ଟିକେ ପ୍ର ଅସୁବିଧା ହୋଇଯାଇଥିଲା ମୁଁ ଖାଇ ପାରୁନଥିଲି କିଛି।
ମତେ କୁହନ୍ତୁ ଆପଣ କହିଲେକି ଆପଣ କିଛି ଦେଖିଥିଲେ? ଆପଣ ବାଡ଼ିରେ କିଛି ଗୋଟେ ଦେଖିଥିଲେ?
ହଁ ହଁ ମତେ ଟିକେ ଅନୁଭୂତ ହେଲା। କିଛି ଗୋଟେ ଅନୁଭୂତ ହେଲା ସେ ଆ ବର୍ତ୍ତମାନ କିନ୍ତୁ ଅନୁଭୂତ ହଉନାହିଁ। ସେଦିନ ଆମର ଲାଇନ କଟି ଯାଇଥିଲା। ସେଦିନ ଲାଇନ କଟିଥିଲା ମୁଁ କେ କୌଣସି ହେଟୁ ମନକୁ ଛୁଇଁଲା କି ଯିବା। ପାରା ମାନଙ୍କ ପାଇଁ ଟିକେ ପାଣି ଧୁଆଇଥିଲା ତାକୁ ଆଉଥରେ ଭରି ଆସିବା।
ଆଜ୍ଞା।
ପାରା ମାନଙ୍କ ବାସନଟିକୁୁ ମାନେ ଯୋଉ ପାତ୍ର
ଶୁଣୁନାହାନ୍ତି ଆପଣ କୁଆଡେ ଯାଇଥାନ୍ତେ ବା କହୁଥିଲେ ଯାଆନ୍ତୁ।
କିଏ?
ଆପଣ କୁଆଡେ ଯିବେ କହିଥିଲେ ଏଇ ସମୟରେ।
ଆଜ୍ଞା ଟିକେ ଟିକେ ହଁ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ମନେ ପକେଇଥିବାରୁ ବୁଝିଗଲି ରହିଲି ଆଜ୍ଞା।